ହ୍ୟାଲୋ ହଁ ହ୍ୟାଲୋ।
ହଁ ସାଙ୍ଗ।
ହଁ କଣ କରୁଥିଲେ?
ଏଇ- ସନ୍ଧ୍ୟାବେଳେ ଏଇନା ଚାଲେ ସବୁ ସନ୍ଧ୍ୟାବେଳେ ମା ସନ୍ଧ୍ୟବେଳେ
ଯାଉଛି ଗଲେ ଗଲେ କଥା ହେବା। ହଁ ହଁ ହଁ କଣ ଖାଇ
ହଁ ବାହାରୁ ଏଇନା ନେଇକି ଆସିଥିଲେ ସ୍ଵାମୀ ବରା ସିଙ୍ଗଡ଼ା ଜଳଖିଆ ଟିକେ ଆଣିଥିଲେ ସେୟା କୁ ସବୁ ଖାଇଛୁ ଆଉ। ଆଉ ଆପଣ ସନ୍ଧ୍ୟାବେଳେ
ଓ ମୁଁ ବି କିଛି ଖାଇନି ଏଇନା ବସିଥିଲି ଆଉ ସନ୍ଧ୍ୟାରେ କିଛି ମାନେ ଟି ହଁ ଏ କେତେବେଳେ ଚା ଫା ଟିକେ ହେଲା କେତେଳେ ଟିକେ କଣ ହେଲା ଖାଇଦବା କଥା।
ସନ୍ଧ୍ୟାବେଳେ ଠା ପୁର ସୁ ପ୍ରାର୍ଥନା ପ୍ରାର୍ଥନା ଘରେ ହଉଚି ନା ନାଇଁ?
ହୁଁ ପ୍ରାର୍ଥନା ହଉଛି ଠାକୁର ପ୍ରାର୍ଥନା ମୁଁ ଟିକେ ଅସୁବିଧା ସକାସେ କରୁନି ଝିଅ କରିଦଉଛି ଆଉ। ଆ ଝିଅ ବି କରିନି ସିଏ ବି ମାନେ ଜର ଜର ହଉଛି ତାକୁ ଥଣ୍ଡା ନାକରୁ ପାଣି ବୋହୁଛି ଯେ।
ଓ ହୋ ସକାଳେ କଥା ହେଇଥିଲି କହୁ ଥିଲେ ଯେଉଁ ଜର ହୋଇଛି ବୋଲି ଏମିତି ମେଡ଼ିସିନ ଦେଇନାହାନ୍ତି କି?
ହଁ ମେଡିସିନ ଦେଇଥିଲି। ଯେ ନାକରୁ ଖାଲି ପାଣି ବହୁଚି। ସେ ଥଣ୍ଡା କଣ ଖାଇ ଦେଇଚି ସବୁ ଆଇସ୍କ୍ରିମ୍ ଗୁଡା ଯେ
ଓହୋ ଏଇ ସମୟରେ ଏମିତି ଆଇସ୍କ୍ରିମ ଖାଇଲେ ଥଣ୍ଡା ହେବ। ତାଙ୍କୁ ଟିକେ ନେଇ ଦେଖେଇଥାନ୍ତେ ଡାକ୍ତରଙ୍କୁ ଦେଖେଇଥାନ୍ତେ ନହେଲେ ଔଷଧ ଆଣି ଦେଇେଇଥାନ୍ତେ।
ଜର କମିଗଲାଣି ଯେ ଖାଲି ଥଣ୍ଡା ଟା ଟିକେ ଅଛି କମିଯିବ ଏଇ ସିଜନ ଚେଞ୍ଚ ହଉନି କି? ଏବେ ଛୁଆ ମାନଙ୍କୁ ଧରିବ ତ ଆଉ।
ହଁ ଆଉ ଏଇ ନା ତାହେଲେ ପିଲାଙ୍କ ପାଠ ପଢ଼ାପୁଢ଼ି
ହଁ ଏଇନା ପଢିବ ଝିଅ।
ହଁ ଘର୍ କୋଉଠି ପଢନ୍ତି ଘରେ ଆପଣଙ୍କ ପା କରେନା ବାହାରୁକୁ କୁଆଡେ ଛାଡ଼ନ୍ତିନି?
ଟିଉସନ ଯାଉଚି ଟିଉସନ ଯାଉଚି ଯେ ଆଜି ରବିବାର ଟା ତ ଛୁଟି ଅଛି ଆଉ ମୁଁ ବି ଟିକେ ଟିକେ କେତେବେଳେ କେମତି ଦେଖି ଦଉଛି।
ହଁ।
ଘରେ ତ ସବୁବେଲ ଦେଖି ହଉନି ପିଲା ମାନିବା ଦର କାର ଘରେ
ନା ନ ମାନିଲେ ପିଲାମାନଙ୍କୁ କିଏ ଟିକେ ଦେଖିବା କଥା ନା ସବୁଦିନ ପ୍ରତ୍ୟେକ ଦିନ ଦେଖିଆ କଥା ଟିକେ।
ହଁ ନ ଦେଖିଲେ ପିଲାକୁ ଉଁ ଏ ପାଠରେ ଅବହେଲା କଲେ ବି ଇଏ ହେଇଯିବେ ନା ପିଲା
ଛୁଆ ମାନେ ଯା ତାହେଲେ ଆମେ ଭବିଷ ହଁ। ତାଙ୍କୁ ଦେଖିଆ କଥା ଶୁଣିବ। ଆ ପିଆ ତ କଣ ଭାରି ଚ ପଡି। ଖାଇଆ କଣ ଭାରି ଚାଲୁଛୁ ବୁଲୁଚୁ ନା।
ମୁଁ ମୁଁ ତ ମତେ ଏତେ ବାହାର ଜିନିଷ ଏତେ ଭଲ ନାହିଁ। ଏଇ ଯୋଉ ଗୁପଚୁପ୍ କି ଇଏ ମୋମୋଜ ହେଲା ଏ ଗୁଡ଼ା ସବୁ ଝିଅକୁ ବହୁତ ଭଲ। ଝିଅ ବହୁତ ଭଲ ପାଏ ସେଗୁଡ଼ା ଖାଇବାକୁ। ଆଉ ମୁଁ ଟିକେ ଏତେ ବାହାର ଜିନିଷ ଶୋ ଖାଏନି। ଟିକେ ଚାଟ୍ ମତେ ପସନ୍ଦ ଲାଗେ। ଚାଟ୍ ଭଲ ଲାଗେ ଖାଇ। ବାହାରକୁ କୁଆଡେ ବୁଲି ବୁଲା ଗଲେ ଚାଟ୍ ଖାଏ। ଆଉ ଏ ଗୁପଚୁପ୍ ମୋମୋ ଏଇଗୁଡା ଏତେ ଖାଏନି। ହୁଁ। ଆଉ ସକାଳେ କଣ ଖାଇଥିଲେ ଖରାବେଳେ। ହ
ସକାଳେ ଆମ ଆ ଏ ଭାତ ଆଉ ଡାଲି, ସୋୟାବିନ୍ ବଡି ଆଳୁ ତରକାରୀ ହେଇଥିଲା। ପୋଟଳ ଆଳୁ ଭଜା।
ହଁ ରବିବାରରେ ଆଇଁଷ ହଉନି କି?
ନା ନା ରବିବାରେ ଆମିଷ ଖାଆନ୍ତିନି। ହୁଁ ସ୍ଵାମୀ ଖାଆନ୍ତିନି। ତ ସୂର୍ଯ୍ୟଙ୍କ ପୂଜା ଲାଗି। ସେ ଯୋଗୁ ରବିବାରେ ଆମିଷ ଖାଉନୁ ଆଉ।
ଆଉ ରାତିରେ କଣ? ରୁଟି ନା ଭାତ।
ରାତିରେ ଆମର ପିଲାମାନେ
ଚ ଚାରିଟା ବେଳେ ସିଏ ଡ୍ୟୁଟି ଜାମୁକୋଳି ଗଛ ମାନେ ସବୁ ପ୍ରକାର ଗଛ ଆଣିକି
ହୁଁ। ଜାମୁକୋଳି ଗଛ ଅଛି କି ସେପଟେ?
ବ।
ହ।
ଆଣି ଲଗେଇଛି।
ହଁ।
ମାନେ ଭଲ ଗଛ ଟା। ତା ବଢିଆ ବଡ଼ ବଡ଼ ଜାମୁକୋଳି ହେଉଛି। ତୋଳି ଥିଲି ଯାଇକି ମିଶି ମେ କାଣ। ସେଇଆ ତ ଖାଇ ଦେଇେଇକି ଦି ଚାରି ଥର ଖଣ୍ଡେ ଖାଇଲେନ। କାଶ ଟିକେ ହୁଏନି କି ଜାମୁକୋଳି କା ଖାଇଲେ ଜାମୁକୋଳି।
କାଶ ହବ ହଁ ସେଟା ଟିକେ ମାନେ ଇଏ ଟାଇପ ର ନା କାଶ ହବ। ସେଇଟା କସ ସାଲିଆ ଟା ନା। ଏବେ ବି ହୁଁ ଦେହ ପାଇଁ ଭଲ। ଏବେ ମୋ ଭାଉଜ ମାନେ ଆସିଥିଲେ ରଜ ଟାଇମରେ ଯେ ଆଣି ଦେଇଥିଲେ ଗୁଡାଏ ଆଣି ଦେଇଥିଲେ କିଲେ ଉପରେ ଆଣି ଦେଇଥିଲେ।
ହଁ ଏଇ ଟାଇମରେ ତ ଏଇ ଜାମୁକୋଳି, ଖଜୁରକୋଳି ଏଇଗୁଡା ସବୁ ବେଶୀ ମିଳେ ଆଉ।
ହୁଁ ହୁଁ। ଜାମୁ କୋଳିର ଆ ଭ-ଭଲ ନା ଦେହ ପାଇଁ।
ହଁ ହଁ ଆମ ବାଇରେ କ ହଁ ଆମକୁ ବାରିରେ ହୋଉଚି ତ ଗାଉଛନ୍ତି ସମସ୍ତେ ଆଉ, ଏବେ ବି ତମାଇ ଦେଖୁନ। କରମଙ୍ଗାଟା ହେଉଛି ଆମ ବାରିରେ ଯେ ମାନେ ଆମ ସବୁ ବୁ ସମୟରେ କରମଗା ହେଉଛି। ଏମିତି କୋଉ ସମୟ ନାହିଁ ଯେ ମାନେ
ଓ ବାର ମାସିଟା ଏଇଟା।
ହଁ! ବାରମାସୀ କରମଙ୍ଗା, ପୁଣି ପୁରା ମିଠା କରମଙ୍ଗା, ପୁରା ମିଠା କରମଙ୍ଗା। ହଁ! ଆମର ପ୍ରାୟ ଟାଇ ପିଲାମାନଙ୍କୁ ତାଙ୍କୁ ହଁ! ଚୁପୁଡିକି ତାର ପାଣି ବାହାର। କରିିକ ଦେଇ ଦୁ
ଆଉ ସେ ବା-ବାରିପଟେ ଏମତିଆ ଫଲ ଗଛ ଗୋଟେ, ଗୋଟେ ଅଛି। ଥିଲେ ଭଲ ଲାଗେ। ତୋଳିକି ଖାଇବାକୁ ବୋରକୋଲି ହେଲା କି ଜାମୁ କୋଳି ହେଲା।
ହୁଁ! ଆମ୍ବ ଗଛ ଟେ ବି ଚାରି ଫୁଟ ପାଞ୍ଚ ଫୁଟ ଗୋଟେ ଆମ୍ବ ଆମ୍ବ ପାଞ୍ଚ ପାଞ୍ଚ ଫୁଟ ଖଣ୍ଡ ଆମ୍ବ ଗରେ ଆମ୍ବ ଖଳୁଛି ଆମର ହଁ ବଡ ବା ହଁ ହଁ ବଡ ଗଛ। ବାରିଟା ତ ସବୁ ସବୁ ସବୁ ପ୍ରକାର ଏ ସଜନା ଗଛ।
ଉଁ ସବୁ ଗ ସବୁ ପ୍ରକାର ଗଛ ହଁ। ଲଗେଇଛନ୍ତି ଆଉ।
ଲଗେଇଛନ୍ତି ପୁରା ପିଜୁଳି ଗଛ ପୁରା ଭର୍ତି ପିଜୁଳି। ସବୁ ମାନେ ପନ ମିଳି ଯାଉଛି। ସବୁ ଏବେ ଏଇନା ସନ୍ଧ୍ୟାବେଳେ ଯାଇଥିଲି ଏ ଯୁଧ ଧନିଆ ପତ୍ର ଆଉ ପୁଦିନା ପତ୍ର ଗଛ ସବୁ ଗୋଟେ ଗୋଟେ ଟ୍ରେରେ ଲଗ ଦେଇ ନେଇକି ଆଇଛି। ସେ ସେଠିକ ପାଇ ରିଟି ଟିକେ ହେଲେ ସେ ସବୁ ଜିନିଷ ଖାଇବା କଥା ଟିକେ ଆଉ କଣ କରିବା?
ହଁ ବାରି ଜିନିଷ ଭଲ ନା କିଣିକି ଖାଇବା ଅପେକ୍ଷା ନିଜେ କରିକି ଖାଇଲେ ଭଲ। ଭଲ ନିଜେ ମାନେ ଗଛ ଗୁଡାକ ଲଗେଇକି ତୋଳିକି ଖାଇଲା ବାରିରୁ ଭଲ ନା ଆଉ।
ହଁ ତାପରେ ତା ଦେହରେ କଣ କି ସାର ପିଡିଆ ଦବାର ନାହିଁ ଯାହା
ନା ଗୋବର ଖତ ଟିକେ ଦବା କଥା ଆଉ କିଣା ଜିନିଷ ଆମେ ଖାଉଛେ ଖାଲି ତ ସାର ଖତ ଆଉ। ଏଇ ସାର ସାର ସାର ଜିନିଷ ଅଧିକା ଆଉ।
ହଁ ହଁ ନା ବେଶୀ ଇଏ ମିଳୁଛି ରାସାୟନିକ ଜିନିଷ ପସୁଛି ଆଉ ଯୋଉ ବାହାର ଯେଉ ଜିନିଷ ବିକ୍ରି ହଉଛି ଆଁ ଉଁ ବେଲଗଛ ସେମିତି ଗୋଟେ ସା ଘର ସାମ୍ନାରେ ଗୋଟେ ବେଲ ଗଛ ଗଛ ଅଛି ତା ଏତେ ମାନେ ମାତ୍ରାରେ ବେଲ ହୁଏ ଆଉ ଗୋଟେ ବେଲ ତ ମା ଭାଙ୍ଗିବ ମାନେ ମାନେ ଘର ଟୋଟଲ ସ ସମସ୍ତ ସଦସ୍ୟ ପିଇଦେବେ। ଏତେ ମାନେ ତା ଦେହରୁ ବାହାରେ ହଁ ବଡ ବଡ ବେଲ। ମୁଁ ମାଂସାଳିଆ ବେଲଟା ନା ତା ଭି ସେଥିରେ ଖାଲି ମେଞ୍ଚେ ମେଞ୍ଚେ ସେ ତିନି ଓଳା ଥାଏ।
। ଆମର ଏଇଠି ବି ଦୁଆର ମୁହରେ ଗୋଟେ ବେଲ ଗଛ ଅଛି। କି ଯେ ଅ ମାନେ ବହୁତ ବଡ ବଡ ସିନା ହଉଛି ଏତେ ମାନେ ଖାସ୍ ଲାଗୁନି ମିଠା ଏତେ ନାହିଁ। ମଞ୍ଜି ବେଶୀ ମାଂସଲିଆ ଏତେ ନହିଁ ଏତେ ଖାସ୍ ଲାଗେନି ଯେ ପଡେ ଯେ ଆମେ ଆମ ଘର ଟିକେ କିଏ କିଏ ଆସିଲେ ନେଇଯାଆନ୍ତି ଗୋଟେ ଇକି ରଖିଦେଇଥିଲେ ନେଇଯାଆନ୍ତି।
ହଁ ଆପଣ ତ ବେଲ ପତ୍ର ସବୁଦିନ ଖାଉନାହାନ୍ତି ପିଲା ହଉ ଆପ
ହୁଁ ଖାଉଛି ନା ଏ ମତେ ଏସିଡିଟି ହଉନି କି ଦେହ ଖରାପ ହେଇଯାଉଛି ବେଲେ ବେଲେ ଏସିରିଟି ବସି ବସିକି ଯେ ଆ ଯୋଉ ଗ୍ୟାସ୍ ଏସିଡିଟି ହେଇଯାଉଛି ଯେ ବେଲ ପତ୍ର ପାଞ୍ଚଟା ସାତଟା ଲେଖାଏଁ ଗୋଲମରିଚ ଜିରା ଟିକେ ସେଠି ମିଶି ସେଇକି ଖାଉଛି।
ହଁ ବେଲପତ୍ରରେ ଗୋଲମରିଚ, ଜିରା ଟା ଭଲ ଜିନିଷ ଏ ଖାଇବା କଥା ବା ଏମିତି ଛୁଆମାନଙ୍କୁ ତ ତୁଳସୀ ପତ୍ର ତ ସବୁବେଳେ ଦେଲେ ଭଲ, ଆମର ସନ୍ଧ୍ୟାବେଳେ ପିଲାମାନେ ସବୁଦିନ କୀର୍ତ୍ତ କୀର୍ତ୍ତନ କରିବେ। ଆଉ ଠାକୁରଙ୍କର ଟିକେ ନ ତୁଳସୀ ପତ୍ର ଖାଇବେ ଆ ଆସିବେ।
ହଁ ହଁ। ଗାଁ ରେ ନା, ଏଇଠି?
ହଁ ନାଇଁ ଆମର ଏଇ ଜଟଣୀରେ
ଜଟଣୀରେ ହଁ।
ପିଲାମାନେ ଆମେ ଯଉ ଯାଇଥି ଥରେ ସାଇବାବା ଝିଅ ଛୋଟିଆଟେ ହେଇଥିଲା। ସେ ଏଇ ଯଉ ଗିନି ଦେଖିଲା। ଆଉ ମୁଁ କହିଲି ଗିନି କିଣିକି ଦେବି ଯେ ତୁ ଘରେ ଗଲେ କୀର୍ତନ କରିବୁୁ ଯଦି କହ। ନା ହଁ ହଁ ତୁ ଦେ ମୁଁ ଯିବି କି ହଁ। ସେବେଠୁ ଗୋଟେ ସବୁଦିନ ହେଇଯାଇଛି। ସନ୍ଧ୍ୟାବେଳେ ଠାକୁରଙ୍କ ଉପରେ ବସିକ ଗୋଟେ ଗିନି ବଜାଇବା ଆଉ।
ନାଇଁ ସନ୍ଧ୍ୟାରେ ଟିକେ ନିହାତି ଭାବରେ ଠାକୁରଙ୍କ ଙ୍କୁ ଟିକେ କୀର୍ତ୍ତନ ଭଜନ କରିବା କଥା, ଭଲ ନା ଆଉ, ଆଉ
ସଂସ୍କାର ବୋଲି ସବୁ ଭୁଲିଗଲେଣି ନା ଏଇ
ଭୁଲି ଗଲେଣି ମଝିରେ ଆଗରୁ ତ ସମାନେ ସନ୍ଧ୍ୟା ହେଲା ମାନେ ମାମା ଧୂପ ଦେବି। ପ୍ରାର୍ଥନା କରିବ ବହି ପଢ଼ିବ। ତାଙ୍କ ସ୍କୁଲରେ ଗୋଟେ ପ୍ରାର୍ଥନା କହି ଦେଇେଛନ୍ତି ଯେ ବନ୍ଦନା ବହି ସେ ବନ୍ଦନାର ସବୁଯାକ ଗୀତ ଗାଇବ ହନୁମାନ ଚାଲିଶା ସ ପୂର୍ଣ୍ଣ ଭାବରେ ପଢିବ ଏବେ ଯେ ଧୂପ ଦିଏ ବୋଲେ ନା ମୁଁ ଦେବିନି। ତମେ ଦେଇଦଉନ ଏମିତି କହିବ। ଆଉ ଟିକେ ଠାକୁର ଭକ୍ତି ଥିବା ଦରକାର। ହୁଁ ଶଖିବା କଥା ହୁଁ ଆଗରୁ ଘରୁ ବାହାରୁ ନଥିଲା। କୁଆଡ଼େ ଯାଉନଥିଲା ଘରେ ଘରେ ଥିଲା ଯାହା କହିଲେ ମାନିବ ଏବେ ସାଙ୍ଗସାଥି ହେଇକି ଯେଉଁ କେତେଟା ଏଇଠି ଝିଅ ସାଙ୍ଗ ତିନି ଚାରିଟା ଖଣ୍ଡେ ମିଲିଗଲି ତ ସେଇଥିପାଇଁ ସେମାନେ ଡାକି ଦେଉଛନ୍ତି ଠିକ୍ ସନ୍ଧ୍ୟା ହେଲେ ଖେଲିବେ ବୋଲି।
ଅ ଅ ଭଲ ହଉ ଯୋଉପଟେ ହଉ ପିଲାଟି ଖେଳୁଛନ୍ତି ବି ଭଲ।
ଟିକେ ଖେଲିଲେ ବି ଭଲ ଯେ ସବୁବେଲେ ଘରେ ବସ ପିଲ ବି ଭଲ ନୁହେଁ।
ହଁ ଆଉ ଖେଳିଲେ ଟିକେ ତାଙ୍କ ଦେହ ହୁଁ।
ହ
ହଁ ଯାହା ହଉ ସାଙ୍ଗ ଫଙ୍କରେ ହଁ ରହିବା କଥା ଆଜିକାଲି ସାଙ୍ଗ ଆ ମନଙ୍କୁ ସଂଞ୍ଚାଡ଼ ଆ କ ତା ଟେ ଖଳିିବେ।
ଆଁ ବାହାର ଜାଗାରେ ରହୁଛେ ନା
ହଁ ଆଉ ପିଲାମାନେ ଯଦି କିଛି ନ ଜାଣିଛନ୍ତି ପୁଣି ସେଇଟା ବି ଅସୁବିଧା ହେଇଯାଉଛି।
ସେଆା ବାହ ସମସ୍ତଙ୍କ ସାଙ୍ଗରେ ମିଶିଲା ସିନା ଜାଣିବେ କଥା ଶିଖିବେ ସବୁ ଭଲ କଥା କଥା ଗୁଡା ଶିଖେଇକି ସାଙ୍ଗ ସାଥି ହେଲା ତାଙ୍କର ଟିକେ ଇଏ ବଢିବ ନା କନଫିଡନ୍ସ ବଢିବର ଭିତରେ ସବୁ ଲା ରହିଲେ ବି
ଆଜି ଆ ପାଠ ପଢାରେ କେମିତି କଣ?
ହଁ ଭଲ ପା ପାଠ ପଢୁଛି ଏ ବର୍ଷ ଟିକେ ଟ୍ୟୁସନ ଟା ତାର ବନ୍ଦ କରିଦେଇଥିଲେି ବୋଲି ଏତେ ଇଏ
ନା।